ହେଲୋ। ହ୍ୟାଲୋ ହଁ କୁହ?
ହୁଁ ଏଇ ବସିଛି। ଆରେ ଆରେ କଣ୍ଢେଇ ରହିଲୁ ରହିଲୁ ମୁଁ କରୁଛି କରୁଛି ସାଙ୍ଗେ ସାଙ୍ଗେ। ଲାଇନରେ ଥା ଲାଇନରେ ଥା ଲାଇନରେ ଥାଉ ରୁୁହ।
କଣ ହେଇଛି? ହୁଁ।
ହ୍ୟାଲୋ। ଶୁଭୁଛି?
ହଁ କୁହ?
ହୁଁ କହୁନ ଙ୍କ କରୁଚ ଆ ଆ
କଣ ଲେଖି ଥିବିଲ?
କାଟିନି ତ।
ମାନେ କଣ ହେଲା କି କହିଲ।
ନାଇ ନାଇ ମୁଁ ଏ ଏଥିପାଇଁ କହିଲି କି ଜଣଙ୍କୁ ଫୋନ କରିଥିଲି। କହିଲି କି ମୁଁ ରୁମ୍ ନେଇଯାଇଚି ଆଉ ତମେ ପଳାଅ। ଆରେ ମୁଁ ତାକୁ କହିଲି ସେ ଆମ ଡିଷ୍ଟ୍ରିବ୍ୟୁଟର। ଏଇ ବଲାଙ୍ଗୀର ଆସିଥିଲି ତାପରେ ଆଁ ଆ
ତମେ ଯେକ୍ ଦେଲ ସେ ଛାନିଆ ହେଇଯିବ।
ଆରେ ନାଇ ନାଇ ମୋର ଗୋଟେ ଯଉଁ ମୋର ଆସିଲି ମୁଁ ତା କହିଲି କି ଆପ୍ ପଣ ଆଜି ଯିବେକି ବଲାଙ୍ଗିର କହିଲା ହଁ ଯିବି। ତାପରେ ମୁଁ କହିଲି ଠିକ୍ ଅଛି ମୁଁ ପଳେଇବି ତମ ସହିତ ଆଉ ହଁ କଲା। ମାନେ ବଲାଙ୍ଗୀରି ହିଁ ସେ କଣ୍ଟାବାନସରି ବଲାଙ୍ଗୀରି କହୁଚି। କଣ୍ଟାଭଞ୍ଜି ତ କଣ୍ଟାଭଞ୍ଜି ଲୋକ ସେ ବଲାଙ୍ଗୀର ଥିଲା ବଲାଙ୍ଗୀର ମୋତେ କଣ୍ଟା କଣ ଯିବାର ଥିଲା ମୁଁ ତ ସାନ ଭାଇକି ଫୋନ କଲି ମାନେ ନା ମୋ ଡିଷ୍ଟ୍ରିବ୍ୟୁଟର। ହଁ କଲା ତାପରେ ମୋତେ ଏଠୁ କହିଲା ଆଉ ତୁମେ ଗୋଟେ କାମ କର ତୁମେ ବସ୍ ରେ ପଳା ପାଟନାଗଡ କାମ କରିକି। ତ ଆଉ ପାଟନା କଡ଼ରୁ ମୁଁ ତୁମକୁ ନେଇଯିବି ତାପରେ ସେ ଭାଇ ମୁଁ ତାକୁ ପାଟନାଗଡ଼ ଅଉଁ ଆସିକି ତାକୁ ଫୋନ୍ କଲି ମୁଁ କହିଲି ମୋ କାମ ସଇଲା। ସାଢେ ଆଟା ବେଳୁ। ହେଟୁ ମୋତେ କହୁଚି ଆଉ ଠିକ୍ ଅଛି ମୁଁ ବାହାରିବି ଆଉ ଦଶ ପନ୍ଦର ମିଣ୍ଟି ପରେ ପହଞ୍ଚିବି ଆଇ ନେଇନା ଆସିକି ଦଶଟା ବେଳକୁ ପହଞ୍ଚିଲା ହୁଁ। ତା ପାଇଁ ମୁଁ ଘଣ୍ଟେ ଏଇନେ ଅପେକ୍ଷା କରିଥାନ୍ତି ଛକରେ ଠିଆ ହେଇଥାନ୍ତି କହିଲ ରୋଡ଼ ଉପରେ। ମ ନାହିଁ କହିଲେ ମୁ ରୁମ୍ ନେଇଯାଇଚି ତମ ପଳା ତାକୁ ଜଣେଇ ନଥିଲି ତ। ମୁଁ କହିଲି ମୁଁ ରୁମ୍ ନେଇଯାଇଚି ତାକୁ କହିଲି ତମେ ପଳା ଆଉ।
ଓହୋ।
ଆଁ ଆ
ଏ ହୋ ତମ
ଏ ଖାଇବା ଅର୍ଡ଼ର ଦେଇଚି।
ଲୋ।
ଆଁ ଖାଇବା ଅର୍ଡ଼ର ଦେଇଚି।
କଣ ଖାଇବ?
ତୁମକୁ ଶୁଭୁନି କି ଏଥିରେ?
କଣ ଖାଇବ?
ରୁଟି ଆଉ ତଡ଼କା।
ତମକୁ ଶୁଭୁନି ମୋତେ ଠିକ୍ ଠାକ୍ ଶୁଭୁଚି ଏଥିରେ।
ମୁଁ କହିଲି ରୁଟି ଆଉ ତଡ଼କା।
ହଁ ହଁ ଶୁବିଲା। ଓ ହୋ ହୋ। ନାଇଁ ଖାଇନି ଖାଇବି ଆଉ।
ଙ୍କ ଖାଇବ?
ପିଠା ଭୁଜା।
କି ପିଠା?
ଚୁକୁଳି।
କରୁଚ ବୋଧେ।
ନାଇଁ ନାଇଁ ଭଜା ଖାଲି ଭାଜିଦେଲି ନାଇଁ ମୋ ପୁଅ କହିଲେ ଭଜା ମୁଁ ଭାଜି ଦେଉଛି ତୁ ଶୋଇଥାଛୁ ଦିଅ ଭଲ ନାଇଁ।
ହୁଁ।
ଆଉ ପିଠା କରିବି ମୁଁ ଖାଇବି କବାଟ ଘରେ ତାଲା ଦେଇକି ଆସିଥିଲ? ନା ନା କବାଟ ଫବାଟ ସବୁ ତାଲା ଦେଇକି ଆସିଥିଲ?
ହଁ ଲାଗୁଛି ସେଇଭଳିଆ।
ନା କୁହ।
ତେ ଭାବୁଥିବ ଏଇ ପେମେ ଆଉ ଟିକେ କରିଦେଇଥିଲେ ଆସିଯାଇଥାନ୍ତା ନା।
ନା ନା।
ଆଉ କଣ?
ଉ ହୁଁ କାଲି ଭାବିଲି ମା ସିଆଡେ ରହୁଛି ଗୋଟେ ଛୁଆଟା ଅଟାରେ ପୋକ କାଢ଼ିକି ଚଲେଇକି ଖାଉଛି ତା ପାଖରେ କେହି ନାହାଁନ୍ତି। ଭାରି ଖରାପ ଲାଗିଲା କାଲି ଶୁଣିକି ଇଚ୍ଛା ହଉନି ରହିବାକୁ।
ନା ମୁଁ ଏଥିରେ କଣ ଅଛି କାଲି ଆଇଲା ବେଳକୁ ଆକ୍ଚୁଆଲି ହୋଟେଲ ବନ୍ଦ ହେଇଯାଇଥିଲା।
ଥିଲା କଣ ଜାଣିପାର ଦେଇଦି ଖାଇଦବ ଯାହା ବି ହେଲେ ଗୋଟେ ଆଉ ଖରାପ ଲାଗିଲା କାଲି ଭାରି ମୁଁ କହିଲି ଅଟାରେ ପୋକ ଚଲେଇ ସେ କାଢ଼ି ଖାଉଛନ୍ତି କେହି ନାହାନ୍ତି ପାଖ୍ ଏ କରି ଦବା ଲାଗି।
ହେଇଟା ସବୁ ପୁଅ ପିଲାଙ୍କ ଜୀବନ ସେଇଆ ଏଥିରେ କଣ ଅଛି। କିଏ କେତେ ବାଟରେ ଯାଇକି କାମ କରିକି ଏକା ଖାଇକି ରହୁଛନ୍ତି ନାଉ। ଆଉ କଣ କୁହ?
ଆଉ କଣ କୁ
ହୁଁ।
ମେଡ଼ିସିନ ଖାଇଲ ମୁଣ୍ଡ ବିନ୍ଧା ଆଜି କମିଛି?
ସେ ପୁରା ନି
ମୁଁ କହିଲି ଯୋଉ ମେଡ଼ିସିନ ଯୋଉ ତମେ ଯୋଉ ସାଇଲେଣ୍ଟ ରହୁନ ତୁମେ ସାଇଲେଣ୍ଟ ରହୁନ ସେଥିପାଇଁ ତମର ଇନ୍ଭାଲିଡ ହୋଇଯାଉଛି।
ମୁଁ ସାଇଲେଣ୍ଟ ରହୁନି ତୁମକୁ ଶୁଭୁନି କେବଳ ତୁମ ମୋ କଥା ହେଲେ ଆପ୍ ରେ କେବଳ ତୁମକୁ ହିଁ ଶୁଭୁନି।
ନାଇଁ ନା ତମେ ତ ରହି ରହି ପାଞ୍ଚ ଦଶ ମିନିଟ୍ ପରେ କହୁଛ।
କଥା ହଉଛି।
ତୁମ ନେଟୱାର୍କ ପଳେଇଲା। ହ୍ୟାଲୋ ହାଲ ତମ ନେଟୱାର୍କ ପଳଉଛି। ହ୍ୟାଲୋ। ମୁଁ ତମ ନେଟୱାର୍କ ଯାଉଛି ଭାରି। ହ୍ୟାଲୋ। ହ୍ୟାଲୋ।